ଏବେ ଶୁଭିଲା ମୋର ପୁରା ଠିକ୍ ସେ?
ହଁ ପୁରା ଠିକ୍ ସେ ଶୁଭା ଯାଉଛି।
ଘର ଏବେ ଅସୁବିଧା ରେ।
ହଁ ହେଇଥିବ ସେମିତି ହଉଥିବ। କଣ ପ୍ରୋବ୍ଲେମ ହଉଛି କି ନେଟୱାର୍କ ଠିକ୍ ଠାକ୍ ଚାଲୁଛି। ମୁଁ କଲ୍ କଲି ଠିକ୍ ସେ ଶୁଭା ଯାଉନି। ହୁଁ ହଁ କିଛି ନାହିଁ। କଣ ଅଛି। ହୁଁ।
ହ୍ୟାଲୋ।
କାଲି କାଲି କାଲି ବଷଷ ବଣଣି ଟା। ପାତ ଗୁରାକେ ଅଛି।
ବୁଝିଲ ନାଇଁ ହଁ ଶୁଭାଗଲା, ଶୁଭାଗଲା। ଶୁଭୁଛିରେ ହାଲୋ ହଁ ଶୁଭାଯାଉଚି।
ହଁ ହଁ ପବନ ପବନ ଟିକେ ଟିକେ ହୋଉଚି ଟିକେ ଟିକେ ହୋଉନାଇଁ।
ଓହୋ! ଓ ଏପଟେ ବି ସେମତିକା ହୋଉଚି।
ଟିକେ ଟିକେ ହଉଛି। ଏଠି କୀତ୍ ହଉନାଇଁରେ।
ହଁଅଁ ହ।
ଭଲେରେ ନେଇ ଆସରେ କାଲି ଦିନ ବେଳା ହେଲା।
କଣ ଗଛ ଭାଙ୍ଗିଗଲା କି?
ନାଇଁ ନାଇଁ ଅଛି ଆମ ଛାତ ପାଖେରେ ନାଇଁ କି ବର ଗଛ ଟା।
ଅ ହଁରେ ଅଛି ଅଛି। ମୁଁ ସେଇଟା ଶାଗ ଖାଉନିରେ ମତେ ଭଲ୍ ଲାଗୁନି ଏଟା ଶାଗ।
ଛାତ ଓପୁରୁ ଆସିନ କି?
ମତସେ ସଜନା ଶାଗ ଭଲ୍ ଲାଗୁନି ରେ।
ଆରେ ବଢି
ମତେ ସେ ଶାଗ ଭଲ୍ ଲାଗନ୍ତା କି।
ନେଟୱାର୍କ ଇସୁ ଆଉଥରେ ହୋଉଚିରେ।
ଆରେ ଆରେ, ଡେଲି।
ହଁ ନେଟୱାର୍କ ଇସୁ ହୋଉଚି ବୋଧେ ମଝିରେ ମଝିରେ ଆଉଥରେ।
ହଁଅଁ ମଝିରେ ମଝିରେ ସେମତି ଏଇଟା ହୋଉଛି।
ହଁ ଠିକ୍ ସେ କ୍ଲିୟର ଲେହାସିନ ସେମତି ହେଉଛି ଆଉ।
ହାଲକା ହାଲକା ଶୁଭୁଚି ନା।
ନାଇଁ ଶୁଭୁଛି ଯେତେବେଳ ଶୁଣିଆର ଥିବ ଭଲସେ ଶୁଭାଯାଉଛି ଯେତେବେଳେ ଶୁଭାଯାଉନି ପୁରା ଭଏସ୍ ବ୍ରେ କେ ହେଇ ହେଇ ହେଇ ହେଇ ହେଇ ହେଇ ଆସୁଛି ଯେମତି ହୋଉଛି।
ଆଚ୍ଛା।
ହଁ ବରା। ଫୁଟୁବଲ ଦେଖୁଚୁନାରେ ହେ ତୁ ଏବେ କାର୍ ଗୋଟେ ଥିଲା ଯୋଉ ପର୍ତ୍ତୁାଗାଲ କାର୍ ଗୋଟେ ଥିଲା ଲାଷ୍ଟ୍ ଟାଇମ୍ ଦେଖିଥିଲି।
ନା ଏ ରାତ୍ ରାତି ରା ସେଇଟା ରାତି ଦିଟା ତିନଟା ଯାଏ କିଏ ଚେଇଁବ?
ହଁରେ ମୁଁ ଗୋଟେ ଦିନି ସେଦିନ ମଝିରେ ତିନଟାରେ ଶୋଇଲି ତ। ସେ ତଳେ ଉଠିକି ରାତିରେ ପର୍ତୁଗାଲକୁ ଆଉ ଗୋଟେ କାର ଗୋଟେ ଥିଲାମ୍। ମନେ ପଡ଼ୁନି ପର୍ତ୍ତୁଗାଲ କାର ରୋନାଲଡୋକୁ କାଆର ଗୋଟେ ଥିଲା ଯେ ମନେ ପଡ଼ୁନି ସେ ଆଇଶ ସ୍ପିଡ଼ର ତାର ଲାଇଭ୍ ଦେଖୁଥିଲି ତ ୟୁଟ୍ୟୁବ୍ ଲାଇଭ୍। ସେଇଠେ ଦେଖୁଥିଲି ବସିକି ଯେ, ସେ ହଁ ପୁରା ଗ୍ରାଉଣ୍ଡରୁୁ ଲାଇଭ୍ କରୁଥିଲା ତ ସେଇଠି ଦେଖୁଥିଲି, ଟୋଲ୍ ମ୍ୟାଚ୍ ଟିକେ ଆଉ। ଏବେ କଁ ଟେଷ୍ଟ ଚାଲଚି ନା କଁ ଚାଲଚି କି ତାଙ୍କର? ନା ୱାଲଡ଼ କପ୍।
ହଁ ଏଇଟା ଆଉ ମୁଁ ସେରାକୁ ଏରା ଫଷ୍ଟ୍ ଖାଉଚି।
ଅଉ ହୋ। ଉଁ ହୁଁ, ତୋତେ ରୋଷେଇ କରିଆ ଆଉଚି।
ହଁଅଁ। ହେଲା ସବୁ ଆସ ସବୁ ଆସୁଚି। ସବୁ ଭାତ ଡାଲି
ହଁ ଚିକେନ୍ କେମିତି ରୋଷେଇ କରଚୁ ଟିକେ କହୁନୁ ଚିକେନ୍ କେମିତି ରୋଷେଇ କରଚୁ ଟିକେ କହିଲୁ?
ରେଡି ସବୁ ଗ୍ୟାସ ରୁ ଆରମ୍ଭ କରୁ ଗ୍ୟାସ ହେଲା।
ନାଇଁ ନାଇଁ ନାଇଁ ନାଇଁ ଫାସ ଚିକେନ ଆଣି ଯିବ ନା ଆଉ।
ହଁ ହଁ।
ହଁ। ହୁଁ।
ଚିକେନ ନେଇ ଯିବୁ
ହୁଁ।
ଆଣିବୁ ଧୁଆ ଧୁଇ କରୁ ରଖିବୁ। ତା ପରେ ସେକେଣ୍ଡ ପ୍ରୋସେସ କାଟିବୁ ହେଲା ଧନିଆ ପତ୍ର ଟିକେ କାଟିବୁ। ଆଉ ବେଲେ ଏ ଟ ଟମାଟ ଟେ କାଟିବୁ।
ହୁଁ।
ଅଦା ରସୁଣ ଟିକେ ଛଡେଇକି ଛେଚିବୁ। ହେଲା କିିରେ? ତାପରେ ବାକି ସବୁ ସାଇଟ ରେ ଗୋଟେ ଜାଗାରେ ତଡା କରି ଗୋଟେ ଜାଗାରେ ରଖି ଦଉ। ହେଲା ଗ୍ୟାସ ତା ଲଗେଇବୁ।
ହୁଁ।
ଲଗେଇଲୁ ଲଗେଇ ସରିଲା ପ ତା ପରେ କଣ କରିବୁ?
ହଁ ନାଇଁ ଲାଇଟ୍ର ଖୋଜୁ ଲାଇଟ୍ର ଖୋଜୁଚି ଲାଇଟ୍ର ଆରେ ଲାଇଟ୍ର ଖୋଜୁଚି।
ହ ଆମର ଗୋଟେ ଗୋଟେ ଥରକୁ ଆମର ଜଳି ଯାଉଚି।
କି ଆଡ଼ଭାନ୍ସ ଆମର ଟିକେ ପୁରୁଣା ଷ୍ଟାଇଲ୍ ତ ସେଥିପାଇଁ ଲାଇଟର ଆଣିବାକୁ ପଡ଼ୁଚି ଆଉ। ଓ ଆମର ଲାଇଟର ବାଲା ତ ବିନା ଲାଇଟର ରେ ହଉନି।
ଶୁଣୁନୁ।
ହଁ କଣ?
କଡେ କଡେଇ ବସେଇଲୁ କଡେଇ ଗରମ ହବ।
ହୁଁ ନାଇଁ ନାଇଁ ମୁଁ କଉ଼ିରେ ନାଁ ମୁଁ ଅଲଗା ଜାଗା ରୋଷେଇ କରିବି ବୋଇଲେ?
ହଉ ହଉ ଠିକ୍ ଅଛି ଡେକଚି ବସେଇଲୁ ରେ ହେଲା। ତାକିଲା ପରେ ସେଇଠି କଣ କରିବୁ ତେଲ ତେଲ ଠିକ ସେ ପକ ବେଶୀ ଅଧିକ କରିବୁ ଟ ବେଶୀ କମ କରବୁ ନେଇ ହେଲ। ଠିକ ଶୋରଷ ତେଲ ଶୋରଷ। ରିଫାଇନ୍ ତେଲ ନାହିଁ ସରିଷ ତେଲ।
ସରିଷ ତେଲରେ କଲେ ଭଲ ଟେଷ୍ଟ ଲାଗ ନା।
ହଁ ସେଇଟା ଭଲ ସ୍ଵାଦ ଆସିବ। ସେଇଟା କଣ କରିବୁ ତାପରେ ଯେତେବେଳେ ଠିକ ସେ ସେଟା ଗରମ ହେଇଗଲା ଯାହା ଗୋ ମସଲା ଥିବ ସେଇଟା ଟିକେ ପକେଇ ଦଉ ମୋଟା ମସଲା ବୋଇଲେ ପିଆଜ ଲଙ୍କା ଯାହା ଥିବ ସବୁ କାଟିଥିବ ପିଆଜ ଲଙ୍କା ପକେଇଉ।
ହୁଁ।
ହଲକା ହାଲକା ଲାଲ ଲାଲ କଲର ଆସିଲେ ସିଏ ଅଦା ରସୁଣ ଛେଚିଥିବୁ ତାକୁ ପକେଇବୁ ହେଲା। ସେଇଟା ପକେଇଲୁ ପକେଇକି ଘାଟିି ସେଇଟା ଯେତେବେଳେ ଠିକ୍ କଲରକୁ ପଳାଇ ଆସିଲା ତାପରେ ଦେଖିବୁ। ଅ ମସଲା ଯାହା ଆଣିଥିବୁ ତୁ ତାକୁ ଧରିକି। ବେଶୀ ଚିକେନ୍ ଗଟେ କଣ କରିବୁ ବେଶୀ ମସଲା କରିବୁ ବେଶୀ ମସଲା କରିବୁ ହେଲେ ବଲେ ସେ ଚିକେନ ଖାଲି ମସଲା ମସଲା ହବ। ଭଲ ଲାଗିବନି ଖାଇବାକୁା ହା ହଁ ହାକା ମସଲା କରିବୁ କହିଲେ ସେଇଟା ପେଟ ଗରମ ହେଇଯିବ ଝାଡ଼ା ହବ ବାନ୍ତି ହବ ଏତେ ଏତେ କଣ ପାଇଁ ଅସୁବିଧାରେଯିବୁ।
ସେ
ଟିକିଏ ହାଲକା ମସଲା କରୁବୁ ହେଲା ଯଦି ଦେଶୀ କୁକୁଡା ରୋଷେଇ କରୁଚୁ। କହିଲେ ସେଟା କଣକରୁ ଲୁଣ ଟିକିଏ ହାଲ୍କା ଅଧିକ ପକେଇ ଟେଷ୍ଟ ପାଇଁ। ସ୍ଵାଦ ଭଲ ଆସିବ ଆହୁରି ସେଇଟା ଟିକେ କଣ ଆ ଝୋଳ ଟା ଅଧିକ କରିବ ନା ଦେଶୀ କୁକୁଡାରେ।
ହଁ ସେଠାରେ ତ ଝୋଳ ଟେ ଟେଷ୍ଟ ଆଉ ସେଠା ତ ମାଂସ ବେଶୀ ନଥିବ ଆଉ।
ମାଂସ ବେଶୀ ନାହିଁ ସେଇଟା ଝୋଳ ଟା ଭଲ ଲାଗିବ ଖାଇବା ପାଇଁ।
ହୁ।
ଆଉ ହଁ ଚିକେନ୍ କୁଆଡେ କୋଉଠି ରହିଥିଲ ଆମେ?
ଆମେ ବର୍ତ୍ତମାନ ଆମର ମସଲା କଷୁଥିଲେ।
ହଁ ମସଲା କସୁଥୁଲା ବେଳକୁ କଣ କରିବୁ ଯେ ଯାହା ତମର ଯେତିକି ମସଲା ଆଣିଥିବ ଯାହା ଯାହା ଯାହା ଆଣିଥିବ ହେଲା। ସବୁରା ପକେଇବୁ ପ ଘାଣ୍ଟିବୁ ଘାଣ୍ଟିବୁ ଘାଣ୍ଟିଵୁ ଠିକ୍ ସେ ଯେତେବେଳକୁ କଲର କଲର ମାନେ କ ଏ ମସଲା ଯେତୁ ତେ ତେଲ। ଟମାଟ ଟା ପକେଇବୁ।
ହୁଁ।
ଟମାଟ ମଝିରେ ପକେଇଲେ ହଉ ଚିକେନ ପ ପେଇକି ରୋଷେଇ କରିକି ମଝିରେ ପକେଇଦେବୁ ଟମାଟ କୁ ଯେତେବେଳେ ପ ହଁ ଯାହାର ଯେମିତି ଇଚ୍ଛା ହେଲା ଚିକେନ ଟା ପକେଇଲୁ। ପକେଇ ଘାଣ୍ଟିବୁ ସେଟା ସାଇଯୀ ତା ହାଲ୍କା ପ୍ଲେନ୍ ମିଡିୟମ ମାନେ ମଧ୍ୟମ ନିଆଁରେ ତା ଧୀରେ ଧୀରେ ଧୀରେ ତାକୁ କଷିବୁ ଆଉ। ଧୀରେ ଧୀରେ କସିବୁ ସିଏ ଯେ ବେଳୁ ଠିକ୍ ସିଝିଯିବ ଦେଖିବୁ। ଲୁଣ ଠିକ୍ ସେ ଲାଗିିନହିଁ କହିଲା ଆଉ ଟିକେ ଲଗେଇଦବୁ ଆଉ ଟିକେ ଧନିଆ ପତ୍ର ସିଝି ସାରିଲା ପରେ। ଉପରୁ ଗରମ ମସଲା ଟିକେ ଛିଞ୍ଚିଦବୁ ଆଁ। ଆଉ କଣ କରୁବୁ ଗିନାଟାରେ କୋ ଯଦି ଥିବ ବୋଲି କୋଇଲା ଟିକେ ଥିବ। ଦେଶୀ ଘିଅ ଟେକିଏ ମାରିଦେଇକି ଓହୋ।
ବଢିଆ ବାସ୍ନା।
ହଁ ହଁ ମୁଁ ସେମିତି କେବେ ଦେଇନି ଘିଅ ଫିଅ କିଛି ପକେଇନି ଏମିତିଆ ନର୍ମାଲ ରୋଷେଇ କଲାଭଳିଆ କରିଦେଇଚି।
ହୁଁ। ଟିକେ ତାପରେ ତ କାଡିକି ସିଧା ଗରମ ଗରମ ହଁ ହଁ ଗରମ ଗରମ ଆଣିକି ସିଧା ଖାଏ। ଭଲସେ ଟିକେ ଖାଇଦଉ ଫ୍ୟାନ୍‌ ଟା ଲଗେଇ ଦବୁ ଯଦି କୁଲର ହଁ ଫ୍ୟାନ ଲଗେଇ ଦେଇ କୁଲର ହଉ କି ଏସି ଅଛି ଯଦି ଲଗେଇଦବୁ ଆଉ। ସିଧା ଗୋଡ ଟା ଟେକି ଦେଇକି ଶୋଇ ପଡିବୁ ଆଉ। ଘଣ୍ଟା ଟା ଦିଇ ଘଣ୍ଟା ରାଗ ପୁରା କେରେ କେରା ନିଦ ଆସିବ।
ହଁ ପୁରା ମସ୍ତନିଦ ଆଉ ଶୋଇଚୁ ତ ଶୋଇଚୁ ତାପର ଦିନ ଉଠୁ ସିଧା। ଆଉ କଣ
ପୁରା ଶାନ୍ତ। ଓ ତାପରେ ଉଠିବୁ ବୋଲେ ଆଉଥରେ ଭୋକ ଲାଗିବ ଆଉଥରେ ଖାଇବୁ ହେଲା। ସେଥିପାଇଁ ଟିକେ ଭଲ୍‌ ଭଲସେ ହଁ ସେଥିପାଇଁ ଭଲସେ ଟିକେ ରୋଷେଇ କରୁଥିବ ବୋଲେ ତାକୁ ଦେଖିଲେ ମୁହଁ ଯଦି ମାରିବନି ସେମିତି ରୋଷେଇ କରି
ହଁ ଆଇଛା ଖାଇଚ୍ଛା ହବ ବାର ମ୍ବାର ଖାଇଆ ପାଇଁ ଆଉ ଯଦି ସେ ବେଶୀ ଯଦି ମସଲା ଫସଲା ହେଇଯିବ ବି ଖାଇହବନି ମସଲା ମସଲା ଖାଇହବନି ସେମିତି ହେଲେ ଭଲ ଲାଗୁବନି।
ସେଥିପାଇଁ ମୁଁ କଇଲି କଣ ହାଲକା ମସଲା ବେଶୀ ନାଇଁ।
ହଁ ନର୍ମାଲ ଟିକେ ମସଲା ରହିବ ସେତିକି ଖାଇବୁ ବଢ଼ିଆ ଲାଗିବ। ବେଶୀ ହେଲେ ଅଳ୍ପ ପିସ୍ ଖାଇ ଦେଇକି ପାଟି ପୁରା ମୁହଁ ମାରିଦବ ଆଉ ଖାଇଆକୁ ଇଚ୍ଛା ଲାଗବନି। କେମିତି କେମିତି ଲାଗିବ ଖାଇଆ ପାଇଁ ଆଉ ଦି ପେଟ୍ ପେଟ ଫେଟ ଗରମ ହେଇଯିବ ପୁରା ଗ୍ୟାଷ୍ଟିକ୍ ଫ୍ୟାଷ୍ଟିକ୍ ସବୁ ହେଇଯାଉଚି ସେମିତି ତ ହବ ଆଉ।
ସେଟା ବ ରାଇ କୁକୁଡା ରୋଷେଇ କରୁଥୁବ ହେଲେ କଣ କରିବୁ? ସେଇଟାକୁ ଯଦି ସେ ବଏଲର୍ କୁକୁଡ଼ା ରୋଷେଇ କରୁଥିବ ହେଲେ ଗ୍ରେଭି ବେଶୀ କରିବୁନାଇଁ। ଜୁସ୍ ବେଶୀ କରୁନାହି ଝୋଳ କରୁନା ଦେଶୀ କୁକୁଡା କଲେ ଏକା ଝୋଳ ଦେଶୀ କୁକୁଡ଼ା କରିଲେ ଏକା ଝୋଳ କରିବୁ ଆଉ।
ହଁ ଦେଶୀ କୁକୁଡ଼ା ର ତ ମାଂସ ବେଶୀ ନଥିବ ବାକି ତାର ଟେଷ୍ଟ ଝୋଳ ଟା ବେଶୀ ଭଲ ଟେଷ୍ଟ।
ହଁ ହଁ ସେଟା ଆହୁରି ଭଲ ଲାଗିବ।
ହୁଁ ସେଇଟା ଏକା। ବୋଲେ ଆଉ କଣ ହେଲା ଆଉ ପୁରା ଚିକେନ୍‌ ତରକାରୀ ରେଡ଼ି ପ୍ରସ୍ତୁତ ଆଉ।
ହୁଁ।